ହାଲୋ ହଁ।
ହଁ କେମତି ଅଛ?
ଭଲ ଅଛି, ତମେ?
ହଁ ମୁଁ ବି ବହୁତ ଭଲ ଅଛି। ଆଜି କେଉଁ ବିଷୟରେ କଥା ହବା?
ଆଜି ମୋତେ ମାନେ ଟିକେ ଭଗବାନଙ୍କ ବିଷୟରେ ଟିକେ କଥା ହବାକୁ ଇଛା ହଉଛି।
ମାନେ ଭଗବାନଙ୍କ ଉପରେ ମାନେ କଣ? ଭଗବାନଙ୍କର ବିଶ୍ଵାସ ଉପରେ କି?
ହଁ ଆରେ ଭଗବାନଙ୍କ ଉପରେ ଆମେ କେତେ ବିଶ୍ବାସ କରୁଛନ୍ତି କେତେ ନାହିଁ? ମାନେ ଭଗବାନଙ୍କ ଉପରେ ବି ଲୋକମାନଙ୍କର ଏବେ ସବୁ ବିଶ୍ଵାସ ତୁଟି ଗଲାଣି ନା।
ହଁ ଠିକ ଅଛି ଏହା ତ ବହୁତ ଭଲ ବିଷୟ।
ହଁ।
ହୁଁ -ତୁମ-ତୁମର ଭଗବାନଙ୍କ ଉପରେ ବିଶ୍ୱାସ ଅଛି କି ନାଇଁ?
ହଁ ବହୁତ୍ ଅଛି।
ମୋର ମଧ୍ୟ ଦୃଢ ବିଶ୍ଵାସ ଅଛି।
ଭଗବାନ ମଧ୍ୟ ଆମକୁ ଭଲ ପଥ ଦେଖେଇଥାନ୍ତି।
ଠିକ୍ କଥା କଷ୍ଟ ସମୟରେ ଭଗବାନଙ୍କୁ ସ୍ମରଣ କଲେ ସାହସ୍ ବି ମିଳେ।
ମନରେ ଅନେକ ଶାନ୍ତି ମଧ୍ୟ ଆସିଥାଏ ନାଇଁ କି?
ହଁ ବିଶ୍ଵାସ ମଣିଷକୁ ଶକ୍ତି ଦେଇଥାଏ ମାନେ ବିଶ୍ୱାସ ହିଁ ଭଗବାନ୍।
ହଁ ଏହା ଆତ୍ମବିଶ୍ୱାସ ବଢାଏ ଆଉ।
ହୁଁ- ଭଗବାନଙ୍କୁ ବିଶ୍ଵାସ କରିବା କାହିଁ ଦରକାର୍?
ହଁ। କାରଣ ନା ଏହା ଆମକୁ ସତ୍ ପଥରେ ଚାଲିବାକୁ ଶିଖାଏ ଭଲ କାମ କରିବାକୁ ପ୍ରେରଣା ଦିଏ। ଆଉ ଖରାପ୍ କାମରୁ ମଧ୍ୟ ଦୂରେଇ ରଖେ।
କେବଳ ପୂଜା କଲେ ହବ କି?
ନାଇଁ ଭଲ କାମ କରିବା ମଧ୍ୟ ଦରକାର୍।
ସତ୍ୟ କହିବା ବି ଉଚିତ୍ ନା କି?
ହଁ ସମସ୍ତଙ୍କୁ ସମ୍ମାନ କରିବା ଗରିବଙ୍କୁ ସାହାଯ୍ୟ କରିବା ଏହା ହଉଚି ପ୍ରକୃତ ଧର୍ମ।
ଭଗବାନ୍ ସମସ୍ତଙ୍କ ଭିତରେ ଅଛନ୍ତି ତେଣୁ ସମସ୍ତଙ୍କୁ ଭଲ ପାଇବା ଦରକାର୍। ଆମେ ନିତିଦିନ ପ୍ରାର୍ଥନା କରିବା ଉଚିତ୍ ପ୍ରାର୍ଥନା ମନକୁ ପବିତ୍ର କରେ। ପ୍ରାର୍ଥନା ହିଁ ମନକୁ ପବିତ୍ର କରେ ମାନେ ଦେଖିବ ଟିକେ ପ୍ରାର୍ଥନା କରିଦବ ମାନେ ବିପଦ ସମୟରେ କି କିଛି ଗୋଟେ କଉଠି ଅସୁବଧା ରେ ପଡିଥିବ ଟିକେ ଭଗବାନଙ୍କୁ ପ୍ରାର୍ଥନା କରିଦବ ତାହେଲେ ଟିକେ ମନ ଟା ଟିକେ ଶାନ୍ତି ଲାଗିବ।
ହଁ ଠିକ୍ କଥା କହିଲ ଏ ଏକାଗ୍ରତା କୁ ମଧ୍ୟ ବଢେଇଥାଏ।
ହଁ ଏବଂ ଖରା-ଚିନ୍ତ୍- ଖରାପ୍ ଚିନ୍ତାଧାରା ବି ଦୂର କରେ। ଛାତ୍ର ମାନଙ୍କ ପାଇଁ ବିଶ୍ଵାସ କାହିଁକି ଦରକାର୍?
ହଁ ଏହା ସେମାନଙ୍କୁ ଶୃଙ୍ଖଳିତ କରେ। ପଢାରେ ମନ ଲଗେଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ସଫଳତା ପାଇଁ ପ୍ରେରଣା ବି ଦିଏ ମାନେ ଦେଖିବ ସବୁ ଆମେ ଯଉ ଛୋଟବେଳେ ସବୁ ଛୋ ଛୋଟବେଳେ କଣ ଏବେ ବି ମାନେ କିଛିଟା ପରୀକ୍ଷା ଦବାକୁ ଗଲେ ମା ମାନେ କୁହନ୍ତି କଳସ ବସେଇ ଦେଇକି ଯା ସେଟା ଗୋଟେ ବିଶ୍ୱାସ୍ ନା ନାହିଁ ଠାକୁର ମାନେ ଭଗବାନଙ୍କ ଉପରେ ବିଶ୍ଵାସ ଅଛି ବୋଲି ମା ମାନେ କୁହନ୍ତି କଳସ ବସେଇକି ଯା ତ ପରୀକ୍ଷା ଭଲ ହବ। କି ମାନେ ଠାକୁରଙ୍କୁ ଯୁ-ମାନେ ପ୍ରଣାମ କରିକି ଯା ସବୁ ଗୁରୁଜନ ମାନଙ୍କୁ ପ୍ରଣାମ୍ କରିକି ଯା। ଯା- ମାନେ କାରଣ ଗୁରୁଜନ ମାନଙ୍କ ଭିତରେ ବି ମଣିଷ ଭିତରେ ବି ଭଗବାନ୍ ଅଛନ୍ତି ନା। ତ ସମସ୍ତଙ୍କୁ ଜୁହାର୍ ହେଇକି ମାନେ ପ୍ରଣାମ କରିକି ଯା ତ ପରୀକ୍ଷା ଭଲ ହବ। ତ ଗୋଟେ ବିଶ୍ଵାସ ମାନେ ଥାଏ ଆଉ।
ହଁ ଠିକ୍ କଥା ଆମେ ବି ସେମତି ହିଁ କରୁ ଆମେ ବି ଏକ୍ଜାମ୍ ଟାଇମ୍ ରେ ପରି ଟାଇମ୍ ରେ ତ ଘରେ ମା ମାନେ କୁହନ୍ତି କି ଯା ସମସ୍ତଙ୍କୁ ସାହି ପଡ଼ିଶାରେ ସମସ୍ତ ସ୍ତଙ୍କୁ ଜୁଆର ହେଇକି ଫାଷ୍ଟ୍ ମନ୍ଦିରରେ ଯାଇକି ଜୁଆର ହେଇକି ଆସ୍। ସୁ -ତାପରେ ସାହି ପଡ଼ିଶାରେ ଜୁଆର ହେଇକି ପରୀକ୍ଷା ଦବାକୁ ବାହାରୁ। ତ ଏବେକା ହଁ। ହଁ ଏବେ କିନ୍ତୁ କେତେ ଲୋକ ବିଶ୍ୱାସ କରୁନାହାନ୍ତି ସେଇଟା ସେମାନଙ୍କର ବ୍ୟକ୍ତିଗତ ମତ ଆଉ ଆମେ କଣ କହିବା।
ସେଇଟା ସେମାନଙ୍କ ବ୍ୟକ୍ତିଗତ ମତ।
ହଁ ଠିକ୍ କଥା ଆମେ ସମସ୍ତଙ୍କ ମତକୁ ସମ୍ମାନ କରିବା ଉଚିତ୍ ନାଇଁ କି?
ହଁ।
ଭଗବାନଙ୍କ ଉପରେ ବିଶ୍ୱାସ ଅନ୍ଧବିଶ୍ଵାସ ନୁହେଁ।
ଠିକ କଥା। ଅନ୍ଧବିଶ୍ଵାସ କ୍ଷତିକାରକ ହେଇପାରେ କିନ୍ତୁ ସତ୍ ବିଶ ଭଲ ଗୁଣ ବଢ଼ାଏ।
ହଁ ଭଗବାନ ଦୟା ଓ କ୍ଷମା ଶିଖାନ୍ତି ସହନଶୀଳତା ମଧ୍ୟ ଶିଖାନ୍ତି। ଜୀବନରେ ସବୁବେଳେ ସୁଖ ମିଳି ନାହିଁ ଦୁଃଖ ମଧ୍ୟ ଆସିଥାଏ।
ସେତେବେଳେ ବିଶ୍ଵାସ ଆମକୁ ସାହସ ହିଁ ଦିଏ।
ହଁ ଏବଂ କାଶା ଯୋଗାଏ।
ହଁ ଆଉ ତାପରେ ହଉଛି ମାନେ ଭଗବାନଙ୍କୁ ସ୍ମରଣ କଲେ ଭୟ ବି କମିଯାଏ ମନ ଦୃଢ ହୁଏ ଶକ୍ତ ହୁଏ ମାନେ ଗୋଟେ କାମରେ ତମେ ମନୋନିବେଶ କରିବାକୁ ଚାହୁଁଥିବ ଭଗବାନଙ୍କୁ ଡାକିବ ତ ମାନେ ଗୋଟେ ଲାଗିବ କି ହଁ ଭଗବାନଙ୍କୁ ଡାକ ମାନ କାମଟା ହେଇଯିବ ତ ଗୋଟେ ମନ ଟା ବି ଭଲ ଲାଗିବ ତ କରିବା ପାଇଁ ବି ଶକ୍ତି ଆସିବ
ହଁ ଠିକ କଥା ପରିବାରରେ ମଧ୍ୟ ଶାନ୍ତି ରହେ ପ୍ରେମ ଏକତା ବଢେ
ହଁ ଆମ ସଂସ୍କୃତିରେ ଭଗବାନଙ୍କ ସ୍ଥାନ ସବୁଠୁ ଉଚ୍ଚରେ ନୁହେଁ କି?
ହଁ ପର୍ବପର୍ବାଣି ଏହାର ଏକ ଜ୍ଳଳନ୍ତ ଉଦାହରଣ
ହଁ ପର୍ବ ଗୁଡିକୁ ଆମେ ଆମକୁ ଏକତ୍ର କରେ ପର୍ବ ଗୁଡିକ ହିଁ ଆମକୁ। ଏକତ୍ର କରେ ମାନେ ଆମ ସଂସ୍କୃତି ଆମ ପରମ୍ପରା। ଯାହାବି ଅଛି ଯୋଉ ପର୍ବ ବି ଆମ ଓଡିଶାରେ ତ ଅ ବାର ମାସ ମାନେ ବାରଟା ମାସ କିନ୍ତୁ ତେରଟା ପର୍ବ।
ହଁ ଠିକ କଥା କହିଲ।
କି ଅଁ।
ମୁଁ କହିଲି ଠିକ କଥା କହିଲ ଆନନ୍ଦ ଭାଇଚାରା ବଢାଏ ଏହା ଦ୍ଵାରା ଆମର ବଢିଥାଏ କି ନାଇଁ କହୁନା
ହଁ ଆରେ ଶୁଣ ମାନେ ଆନନ୍ଦ ଯୋଉ କହିଲ ଆନନ୍ଦ ଖାଇଚାରା ରେ ଶୁଣ ଭାଇ ଯେ ଆଜିକାଲି ବି ଭାଇ ଭାଇ ଭିତରେ ଝଗଡା ମାନେ କଳି ବି ଲାଗି ରହୁଛି ତ ଏଇ ଙ୍କୁ ବିଶ୍ଵାସ ରଖିବା କଳି ଝଗଡା କରିବେନିଁ ତ ସେଇ ରେ ଭାଇମାନଙ୍କ ଭିତରେ ର ଭାଇଚାରା ଟା ବି ବଢ଼େ ଦୃଢ଼ ହେଇଯାଏ।
ହଁ ଭଗବାନଙ୍କ ଉପରେ ବିଶ୍ୱାସ ଭଲ ଅଭ୍ୟାସ ଗଢେ ଏହା ଚରିତ୍ର କ ନରେ ସାହାଯ୍ୟ କରେ ଆମେ ସବୁବେଳେ ନା ସର୍ତ୍ୟବାଦୀ ହେବା ଉଚିତ।
ଆଉ ହଉଛି ମାନେ କଣ କହିଲା ଆମେ ସବୁବେଳେ ସତ୍ୟବାଦି ହବା ତାପରେ ପରିଶ୍ରମୀ ବି ହବା ଉଚିତ।
ହଁ ପରିଶ୍ରମ ବିନା ତ ସଫଳତା ମିଳେ ନାହିଁ ଭଗବାନ ମଧ୍ୟ ପରିଶ୍ରମକୁ ପସନ୍ଦ କରନ୍ତି।
ହଁ ବିଶ୍ଵାସ ସହ ପରିଶ୍ରମ ଦରକାର ତେବେ ଜୀବନଟା ସଫଳ ହୁଏ।
ହଁ ତୁମ କଥାଟା ମତେ ବହୁତ ଭଲ ଲାଗିଲା।
ଧନ୍ୟବାଦ ବନ୍ଧୁ ମୁଁ ଆଜି ବହୁତ କିଛି ଶିଖିଲି।
ଆ ମୁଁ ମଧ୍ୟ ବହୁତ ଶିଖିଲିଣି ମୁଁ ମଧ୍ୟ ବହୁତ ଖୁସି ଅଛି।
ତ ଜୀବନକୁ ସୁନ୍ଦର କରାଏ
ହଁ ଆମେ ସମସ୍ତଙ୍କ ମଙ୍ଗଳ କାମନା କରିବା।
ହଁ ସମସ୍ତଙ୍କ ସୁଖ ବି ଚାହିଁବା।
ଭଗବାନ ଆମକୁ ସଦ୍ବବୁଦ୍ଧି ଦିଅନ୍ତୁ ଆମକୁ ସଡଦ୍ଭତରେ ଚଲାନ୍ତୁ ନାଇଁ କି?
ହଁ ଆଉ ସବୁବେଳେ ଭଲ କାମ କରିବା ଏବଂ ଖରାପ କାମରୁ ଦୂରରେ ରହିବା
ହଁ ଏହା ହିଁ ପ୍ରକୃତ ଭକ୍ତି। ଏ ହିଁ ପ୍ରକୃତ ବିଶ୍ଵାସ ହଁ।
ହଁ ତମ ସହ କଥା ହେଇ ବହୁତ ଭଲ ଲାଗିଲା ଭଗବାନଙ୍କ ବିଷୟରେ ଆମେ ଆଜି ବହୁତ କିଛି କଥା ହେଇଗଲେ ନାଇଁ କି?
ଭଗବାନଙ୍କ ଉପରେ ବିଶ୍ୱାସ ଟା ଆ ଦୃଢ଼ ହେଇଗଲା ଏଇ ସବୁ ବିଷୟରେ କଥା ହେଇକି ଆଉ ଭଗବାନଙ୍କ ଉପରେ ବିଶ୍ଵାସ ରଖିଆ ଟା ଭଲ ବିଶ୍ୱାସ ରଖିକି ଆମକୁ ସେଇ ସ ମାନେ ସଦମାର୍ଗରେ ବି ଚାଲିବାଟା ଭଲ।
ଅହଁ ଠିକ କଥା କହିଲ। ଏମିତି ଆମେ ବିଶ୍ଵାସ କେବଳ ଭଗବାନଙ୍କ ଉପରେ ଭରସା ରଖିକି ଆମେ ଯଦି କିଛି ନ କରିବା କିଛି କଷ୍ଟ ନକରିବା ପରିଶ୍ରମ ନକରିବା ତ ଆମେ କହିବା କି ଭଲରେ ରହିବା ସେମିତି ତ ହେଇପାରିବନି ଆମକୁୁ ଭଲ କାମ କରିବାକୁ ପଡିବ ସେଇ ଅନୁଯାୟୀ ଆମକୁ ପରିଶ୍ରମ କରିବାକୁ ପଡିବ।
ଭଗବାନ ଆମକୁ ସତପଥ ଦେଖେଇ ଥାନ୍ତି। ସତପଥ ଦେଖେଇଥାନ୍ତି କିନ୍ତୁ ସିଏ ମାନେ ଦେଖେ ସିଏ ଦେଖ ତାଙ୍କ କାମ ହଉଛି ଦେଖେଇବା ଆମ ଚାଲିବା ହଉଛି ଆମ କାମ।
ହଁ ଠିକ କଥା। ଆମେ ଯଦି ମାନେ ଠିକ ବାଟରେ ଗଲେ ଠିକ କାମ କଲେ ତ ତାହାର ଫଳ ଟା ଆମେ ପାଇବା ନାଇଁ କି।
ହଁ। ଆଉ ମାନେ ଭଗବାନଙ୍କ ଉପରେ ବିଶ୍ଵାସ ରଖିଲେ ସବୁ କାମ ବି ସହଜ ହେଇଥାଏ ମାନେ ଟିକେ ଭଲ ଲାଗେ ମନକୁ ଶାନ୍ତି ଲାଗେ।
ହଁ କିଛି ବି ଯଦି ମାନେ କିଛି ବି ଯଦି ମନରେ କଷ୍ଟ କେତେବେଳେ ଲାଗେନା ଆମେ ଯଦି ଭଗବାନଙ୍କୁ ଟିକେ ଡା କି ଦିଅନ୍ତି ତ ଭଗବାନଙ୍କ ପା ଆମେ ତ କାହା ଆଗରେ କାନ୍ଦିଲେ କିଏ ଲୋକ କହିବେ କି କାନ୍ଦୁଛି ବୋଲି ତ କିନ୍ତୁ ଭ ଭଗବାନଙ୍କ ଆଗରେ କାନ୍ଦିଲେ ନା ସେ କେବେ କୁହନ୍ତିନି ସେ ବରଂ ତାର ମାନେ ସମାଧାନ ଟା ବାହାର କରନ୍ତି କିନ୍ତୁ କିଛି କୁହନ୍ତିନି କେବେ। ପରିପ୍ରକାଶ କାହାକୁ କରନ୍ତିନି ତେଣୁକରି ଭଗବାନଙ୍କ ଆଗରେ ହିଁ ସବୁ କିଛି ଆମେ କହିପାରନ୍ତି। ଆଉ ସାଙ୍ଗ ଆଜି ରାତିରେ ଖାଇବା କଣ?
ରାତିରେ ରୁଟି ଆଉ ହୋଉଛି ଯୋଉ ସୋୟାବିନ ଆଳୁ ତରକାରୀ ଆଉ କଣ ଗୁରୁବାର ଅଛି ଆଉ ତମର ଆଜି କଣ?
ହଁ ଆମର ଆଜି ଆମେ ଆଜି ପଖାଳ ଦିନରେ ଯେହେତୁ ଭାତ ଖାଇ ନଥିଲୁ ଅଳ୍ପ ଖାଇଥିଲୁ ତ ସେଥିପାଇଁ ରାତିରେ ଆମେ ସେଇ ଭାତ ଖାଇଦବୁ ପଖାଳ ଭାତ ଟିକେ ଆଉ କୋବି ଆଳୁ ମୋ ସାଙ୍ଗ କାଟିକି ଭାଜୁଚନ୍ତି। ତ ପଖାଳ ଭାତ କୋବି ଆଳୁ ଭଜା ଖାଇ
ଭଲ ତ
ଅଁ ଦିନରେ କଣ କହିଲ ମୁଁ ଯୋଉ ଟିଫିନ ନେଇକି ଯାଉନୁ କି ତ ଆଜି କଣ ପାଇଁ କେଜାଣି ଖାଇବାକୁ ଇଚ୍ଛା ହେଲାନି। ତ ସେଥି ପାଇଁ ଖାଇ ନଥିଲୁ ନା ଅଳ୍ପ ଅଳ୍ପ ଖାଇଥିଲୁ ତ ସେଥିପାଇଁ ଦି ଦିଟା ଭା ତ ଖାଇବାକୁ ଇଚ୍ଛା ହେଲା ନହେଲେ ଆମେ ରୁଟି କରିକି ଖାଇଦଉ। ରାତିରେ ବି ହାଲକା ଖାଦ୍ୟ ଟା ଭଲ ଦେହ ପାଇଁ ନାଇଁ କି?
ହଁ। ମାନେ ରାତିରେ ସଳ୍ପ ପ ଖାଇବା ନା ସକାଳେ ଟିକେ ମାନେ ବେଶୀ ଖାଇବା କଥା ଆଉ ରାତିରେ ଟିକେ କମ୍ ଖାଇବା କଥା। କିନ୍ତୁ ନ ମାନେ ଖାଲି ପେଟରେ ଶୋୟା ଟା ଭଲ ନୁ
ହଁ ହଁ ଠିକ୍। କଥା କହିଲ ହଉ ଠିକ ଅଛି ସାଙ୍ଗ ମୁଁ ସାଙ୍ଗ ଡାକିଲେଣି ମୁଁ ଯାଉଛି ଖାଇବି ପରେ ଆମେ କ
ହଁ ହଁ ଧନ୍ୟବାଦ।